ହାଲୋ ଜୟ ଶ୍ରୀ ଜଗନ୍ନାଥ ଶୁଣି ପାରୁ ଛନ୍ତି।
ହ୍ୟାଲୋ ଆପଣ ମତେ ଶୁଣି ପାରୁଛନ୍ତି?
ଆଜ୍ଞା ଆଜ୍ଞା କୁହନ୍ତୁ।
ଆଜ୍ଞା, ଆଉ ଭାଇ କଣ କରୁଥିଲୁ?
ଯାଇଥିଲି ମାର୍କେଟ ଆଡ଼େ ତ ଆସିଲି ଆଉ।
ଆଚ୍ଛା, ଆଚ୍ଛା ମାର୍କେଟ ଯାଇଥିଲେ ନାଇକି ଆଉ ଆପଣଙ୍କର ବର୍ଷା ହଉଛି ସେପଟେ?
ହଁ ସକାଳୁ ହୋଉଥିଲା ଏବେ ଛାଡିଥିଲା ତ ମାର୍କେଟ ଆଡ଼େ ଯାଇଥିଲି ଟିକେ ଆଉ। କିଛି ସାମଗ୍ରୀ ଆଜ୍ଞା ସାମଗ୍ରୀ କିଣିବାର ଥିଲା ତୋ ରୋଷେଇ ପାଇଁ। ଯାଇଥିଲୁ ମାର୍କେଟ ଯାଇଥିଲୁ।
ହୁଁ ହୁଁ ହୁଁ ହୁଁ କଣ କଣ ଆଣିଲେ?
ସେମତି ପନିପରିବା ଆଣିଲି, ଆଳୁ ଆଣିଲି ଆଳୁ, ପିଆଜ, ଟମାଟୋ, ର ରସୁଣ, ଅଦା, ପୋଟଳ, ବିନସ। ଏଗୁଡ଼ାକ ଆଣିଲି ମସଲା ମସିଲି ତୋ ଅଛି ପ୍ରାୟ ତୋ ମସଲା ଆଣିନି।
ଆଜ୍ଞା ଆଜ୍ଞା ବଢିଆ କଥା ଯାହା ଆଉ ଘରର ଆପଣ ସମସ୍ତ ଘରକରଣା କାର୍ଯ୍ୟକୁୁ ନିର୍ବାହ କରୁଛନ୍ତି, ଯାହା ଫଳରେ ଶୁଣିକି ବହୁତ କିଛି ଲାଗିଲା ବହୁତ ଭଲ ଜିନିଷ।
ହ
ଆଜ୍ଞା।
ଆଉ ଆପଣଙ୍କ ଆଡେ କଣ ମୌସୁମୀ କେମିତି?
ଆମର ଏଠି ତିନି ଦିନି ହେଲାଣି ବର୍ଷା ବହୁତ ଜୋରରେ ପରିମାଣରେ ହଉଛି ଯାହା ଫଳରେ ଜନଜୀବନ ଯିବା ଆସିବା କରିବା ବହୁତ କଷ୍ଟକର ହେଇଯାଉଛି ଏତେ ତ ବର୍ଷା ନଥିଲା କିନ୍ତୁ ମୌସୁମୀ ଟିକେ ଏବେ ଆସିଛି ବୋଲି ଆମେ ଯାହା ଶୁଣୁଛୁ। ଯାହା ଫଳରେ ବର୍ଷାର ପରିମାଣ ଟିକେ ବଢିବାର ଅଛି। ଏବଂ କିଛିସାନ ମାନେ ଶୁଣିବାକୁ ମିଳୁଛି ଯେ ଲଘୁଚାପ ସୃଷ୍ଟି ହେଉଛି ଆପଣଙ୍କର ବଙ୍ଗୋପସାଗରରେ ଯାହା ଫଳରେ କି ବର୍ଷା ବର୍ଷା ଆଗକୁ ମଧ୍ୟ ବହୁତ ହବାର ଅଛି। ତ ସେଥି ବି ପାଇଁ ଆମକୁ ନିଜକୁ ସବୁ ଜିନିଷ କିଣାକିଣି କରିବାକୁ ତ ରଖି ବାକୁପଡିବ ତ ସେଥିପାଇଁ ଚାଲିଛି। ଆଜ୍ଞା।
ହୁଁ
ତ ଆମର ତ ଏଠି ବର୍ଷା ତ ଛାଡିିନି। ଏବେ ପର୍ଯ୍ୟନ୍ତ ବି ବର୍ଷା ଲାଗି ରହିଛି ପୁରା। ଜୋରରେ ତ ହଉନି, ଜୋରରେ ହେଇଗଲେ ହେଇଯାନ୍ତା ଛାଡିଯାଆନ୍ତା, ସେଇଟା ଗୋଟେ କଥ ଥା, କିନ୍ତୁ ଝିପିଝିପି ବର୍ଷା ହେଇ ଚାଲିଚି।
ଆମ ଆଡେ ବି ସେଇଆା, ଏବେ ଛାଡି ଯାଇଚି ଆଉ।
ହୁଁ, ହୁଁ, ହୁଁ ଠିକ ଅଛି ଯା ହଉ। ବର୍ଷାଟା ତ ହବା ଟା ବହୁତ ନିହାତି ଦରକାର ଥିଲା। କାରଣ ଯୋଉମାନେ ଚାଷ ବାସ କରୁଛନ୍ତି ସେମାନଙ୍କର ଫସଲ ପାଇଁ ଆଜ୍ଞା ଆଜ୍ଞା ଚାଷ ବାସ କରୁଚନ୍ତି। ସେମାନଙ୍କୁ ବର୍ଷା ନହେଲେ ସେମାନେ ପାଣିର ଅସୁବିଧାରେ ସମ୍ମୁଖୀନ ହେବେ। ଯାହା ଫଳରେ କି ବହୁତୁ ମାନେ ମରୁଡି ର ଆଶଙ୍କା ଯେମିତି ଆପଣଙ୍କର ନ୍ୟୁଜ୍ ମାନଙ୍କରେ କହୁଛି ମ- ମରୁଡିର ଆଶଙ୍କା ହେଇପାରେ। ସେପରି ମରୁରେ ମରୁଡିର ଆଶଙ୍କା ବି ହେଇପାରେ, ସେଥିପାଇଁ ବର୍ଷା ଟା ହବା ନିହାତି ଦରକାର ତାପରେ ଆଉ ଗୋଟେ ଜିନିଷ ହଉଛି ଆମର ଏବେ ଜଗନ୍ନାଥ ତ ଅଛନ୍ତି ଅଣସର ଘରରେ ନା।
ଜ୍ୱର ରେ ପୀଡ଼ିତ ଅଛନ୍ତି।
ଆଜ୍ଞା ଅଣସର ଘରରେ ଅଛନ୍ତି। ଯାହା ଫଳରେ ତାଙ୍କୁ ଜ୍ଵର ହେଇଛି ମାନେ ମା ପ୍ରଭୁ ଇନ୍ଦ୍ର ଦେବତା ଆମେ ଯେମିତି ଛୁଆ ବେଳେ ସୁ-ମାନେ ଜର ଫର ହେଲେ ମା ଆମ ମୁଣ୍ଡରେ ମା ପ-ମାନେ ପଟି ଭିଡି ଦିଏ କପଡାରେ ଓଦା କରିକି ସେମିତି ସିଏ ତ ଜ୍ୱର ରେ ପୀଡିତ ଅଛନ୍ତି ନା। ତ ପୃଥିବୀକୁ ତ ଟିକେ ଶାନ୍ତି କରିବାକୁ ପଡିବ କାରଣ ସେ ଜଗତର ନାଥ ଜଗନ୍ନାଥ। ସିଏ ବି ପୁଣି ଟିକେ ଥଣ୍ଡାରେ ସେ ଶୋଇବାକୁ ଇଚ୍ଛା ହଉଥିବ ନା, ଯାହା ଫଳରେ ଇନ୍ଦ୍ର ଦେବ ତା ଆମର ପୃଥିବୀ ମାତାଙ୍କୁ ଥଣ୍ଡା କରିଥିବା ଅଛି, ପ୍ରଭୁ ଆମର ମହାମହିମ ସିଏ ଟିକେ ଥଣ୍ଡାରେ ଟିକେ ଶୁଅନ୍ତି। ଦେହ ଯେତେ ଶୀଘ୍ର ଭଲ ହେଇଯିବ। ସେ ସେତେ ଶୀଘ୍ର ରଥକୁ ଆସିବେ ରଥକୁ ଆସିଲେ ସେ ତାଙ୍କର ନିଜର ଲୀଳା ଖେଳା କରିବେ, ଯାହା ଫଳରେ ସାରା ବିଶ୍ଵ ତାଙ୍କର ସେଇ ରଥଯାତ୍ରାକୁ ଅନେଇ ବସିଥାଏ। ଆପଣ ରଥଯାତ୍ରା କେବେ ଯାଇଛନ୍ତି?
ଆଜ୍ଞା ଯାଇଚି ଦି ତିନି ଥର ଯାଇଛି।
ଆପଣଙ୍କ ଅନୁଭୂତି କଣ? ଯାଇଥିଲେ
ମୋର ତ ବ-ମୁଁ ଏବେ ହିଁ ଯାଇଥିଲି ଭାଇ ଆପଣଙ୍କର ଯୋଉ ଥିଲା ଲକ୍ଷ୍ମୀ ଆଉ ଜଗନ୍ନାଥଙ୍କର ବିବାହ ଥିଲା। ଯୋଉଟା କି ଆପଣଙ୍କର ରୁକ୍ମମଣୀ ଏକାଦଶୀ କୁହାଯାଏ, ସେ ରୁକ୍ମମଣୀ ଏ କାଦଶୀ ରେ ମୁଁ ଯାଇଥିଲି। ଦେଖନ୍ତୁ ପୁରୀରେ ତ ଆପଣ ଜାଣିଥିବେ ବହୁତ ଭିଡ ଥାଏ। ତ ଆମେ ଯାଇକି ଦକ୍ଷିଣ ଦ୍ୱାରରେ ଠିଆ ହେଇଛୁ, ବୁଝିପାରିଲେ, ତ ସେପଟେ ତ ପୋଲିସ୍ ପ୍ରଶାସନ ମାନେ ସମସ୍ତେ ତା ପ୍ରଶାସନା ହାତରେ ସବୁ ଜିନିଷ। ତ ସେମାନେ କଣ ହେଇଛନ୍ତି ଆମକୁ ଛାଡିଲେନି। ବିସ୍ଵାଶ କରିବେନି ଜଣେ ପଣ୍ଡା ଜଣେ ଆମ ଆଗରେ ଛିଡା ହୋଇଥାନ୍ତି ଆମେ ଖାଲି ଭାବୁଥାଉ ଭଗବାନ ଆମେ କେମତି। ଟିକେ ଭିତରକୁ ଯିବୁ ପ୍ରଭୁ। କାରଣ ଲାଇନ ମାନେ ବହୁତ ଦୂରରେ ମାନେ ଏତେ ଦୂରରେ ପୂର୍ବ। ସିଂହ ଦ୍ୱାରରେ ପଶିବା ପାଇଁ। ମାନେ ଆପଣଙ୍କୁ ପଶିବା ପାଇଁ ହେଲେ ମିନିମମ୍ ତିନି ଦି ଘଣ୍ଟା ଅଢେଇ ଘଣ୍ଟା ଲାଗିଯିବ। ତ ଜଗନ୍ନାଥଙ୍କୁ ମନର ଭାବ ଟିକେ ଜଣେଇଲୁ। ସେ ପଣ୍ଡା ଜଣକ ଯେତେବେଳେ ପଶିଲେ ଆମେ ତାଙ୍କ ପଛରେ ପଶିକି ପଳେଇଲୁ। ସେଇ କାଳିଆକୁ ସେଇ ସମୟରେ ଜଣେଇଲୁ। ପ୍ରଭୁ ତମ ନିଳା ଅପରମ୍ପାର। ଯାହାବି ଚାହିଁଲ ସେଇଆ କଲ। ଯା ହଉ ଆମକୁ ଏଇ ମାନେ କଣ୍ଟକିତ ରାସ୍ତାରୁ। ଆଗକୁ ବଢେଇଲେ ବଢେଇ ପାଇଲ ସେଇଟା ହଉଛି ଆ। ବହୁତ ବଡ ଜିନିଷ ଯାହା ହଉ ସେଇଟା ଗୋଟେ ମୋର ବହୁତ ବଡ ଅନୁଭୁତି। ଅନୁଭୂତି କହିଲେ କାଳିଆର ବହୁତ ଅଛି ସେଟା ସରିବନି। କିନ୍ତୁ ଯୋଉଟା। ସାଙ୍ଗେ ସାଙ୍ଗେ ସବୁ ଯୋଉ ଜିନିଷ ଟା ନିଜ ସହିତ ଘଟିଥାଏ। ସେଇଟା ପରିପ୍ରକାଶ କରିବାଟା ହଉଛି। ଆ ମାନେ ସବୁଠୁ ଭଲ ଜିନିଷ। ଆମର ଯାହା ବି ଯୁବପିଢି ଅଛନ୍ତି ତା ଧିଅରୁ ବି କିଛି ଶିକ୍ଷା ବି ଗ୍ରହଣ କରିପାରିବେ। ମୁଁ ଏଇଟା ମୋର ବହୁତ ଭଲ ଅନୁଭୂତିଟା ଥିଲା ଆଉ ଆପଣଙ୍କର। କଣ ଅନୁଭୂତି ଅଛି ଦୟାକରି କହିବେ।
ମୁ କୁ ବୋଲି ସେମିତି ଅନୁଭୂତି ଥରେଟେ ମୋର ହେଇଥିଲା। ହଁ ଏଇ ରଥଯାତ୍ରା ଟାଇମ ରେ ଆମର ଥରେଟେ ଏକ୍ଜାମ ଆସିଥିଲା।
ହୁଁ ହୁଁ।
ରଥଯାତ୍ରା ପରଦିନ ଏକ୍ଜାମ ଥିଲା ଆମେ ଯାଇଥିଲୁ ପୁରୀ।
ଆଜ୍ଞା।
ପୁରୀ ଟ୍ରେନ ମିସ ହେଇଗଲା।
ଆଜ୍ଞା।
ଟ୍ରେନ ମିସ୍ ହେଇଗଲା ଯେତେବେଳେ ମୁଁ ତ ଜଗନ୍ନାଥଙ୍କୁ ଡାକିଲି। ପ୍ରଭୁ ତମକୁ ଦେଖା କରି ଆସିଥିଲି ତମେ ମୋତେ ଅସୁବିଧାରେ ପକେଇଦେଲ ଏମିତି। ନିନ୍ଦା କଲି ନିନ୍ଦା କରିବା ଫଳରେ। ତାପରେ ହୁଏତ ଜଗନ୍ନାଥ ମୋ କଥା ଶୁଣିପାରନ୍ତି ଅ ଜଣେ ଭାଇ ଆସିଲେ ବାଇକ୍ ରେ ଯାଉଥାନ୍ତି। ସେ ତାଙ୍କ ଆଡେ ଆସିକି ପଚାରିଲେ ଭାଇ ତମେ କୁଆଡେ ଯିବ। ମୁଁ କହିଲି ନାଇଁ ମୋର ସେ ଏକ୍ଜାମ ଅଛି ମୁଁ ଟିକେ ଯାଇଥାନ୍ତି। ଏକ୍ଜାମ ସେଣ୍ଟର ଟିକେ ସେ କହିଲେ ଆସ ମୁଁ ତ ସିଆଡେ ଯାଉଛି ଆଉ। ସେମିତି କହିକି ତାପରେ ସିଏ ନେଲେ ସାଙ୍ଗେ ସାଙ୍ଗେ ମାନେ। ଏକ୍ଜାମ ଥିଲା ଦଶଟା ରେ ନା ସିଏ ଦଶଟା ଆମ୍ ପାଞ୍ଚ ମିନିଟ୍ ପୂବରୁ ନେଇକି ଆମକୁ ପହଞ୍ଚେଇ ଦେଲେ।
ଆଜ୍ଞା ଆଜ୍ଞା ଯା ହଉ କାଳିଆ ର।
ଛୋଟ ଅନୁଭୁତି ସେଇଟା ଗୋଟେ ଆମର।
ଆଜ୍ଞା ଆଜ୍ଞା ନାଇଁ ନାଇଁ ଏଇଟା ଛୋଟ ଗୋଟେ ଅନୁଭୂତି ନୁହଁ ଏଇଟା ବହୁତ ବଡ ଅନୁଭୂତି। ଯୋଉ ଆପଣ କାଳିଆକୁ ଡାକିଥିବାରୁ କାଳିଆ ଆପଣଙ୍କ କଥା। ଶୁଣି ପାରିଲା ସେଇଟା ବହୁତ ବଡ ଜିନିଷ ଆଜ୍ଞା ବୁଝିପାରିଲେ। ଜୀବନରେ କୌଣସି ଜିନିଷ ଛୋଟ କି ବଡ ନଥାଏ। ଆମେ ତାକୁ ଛୋଟ କହିବା ଟା ଠିକ ନୁହଁ। ଏଇଟା ବହୁତ ବଡ ଅନୁଭୂତି ଯଦି ସେ ଗାଡି ଆସିନଥାନ୍ତା ଆପଣ କଣ। ଆପଣଙ୍କ ଗନ୍ତବ୍ୟ ସ୍ଥଳରେ ଠିକ ସମୟରେ ପହଞ୍ଚି ପାରିଥାନ୍ତେ ଯ
ନା ନା ନା
ସେଇଟା ତ ବହୁତ ବଡ ଆଉଛି ରହ ଏଇଟା କହିଲେ ବହୁତ ଶୁଣିିକି ବହୁତ ଖୁସି ଲାଗିଲା।
ଆଜ୍ଞା ଆପଣ କୋଉ ଅଞ୍ଚଳରେ ରହୁଛନ୍ତି?
ମୁଁ କେନ୍ଦ୍ରାପଡା ଜାଣିଛନ୍ତି ବଳଦେବ ଜୀଉ।
ହଁ ହଁ ଜାଣିଛି କେନ୍ଦ୍ରାପଡା ଜାଣିଛି।
ଆଜ୍ଞା ମୁଁ ସେଠାରେ ବସବାସ କରେ।
ଆପଣଙ୍କ ଜନ୍ ଆପଣଙ୍କ ଜନ୍ମଭୂମି କଣ?
ଜନ୍ମଭୂମି ହଉଛି ଭୁବନେଶ୍ଵର କିନ୍ତୁ ଆମେ ରହୁଛୁ। କେନ୍ଦ୍ରାପଡାରେ ମୁଁ ଚାକିରି କରିଛି। ଆଉ ସେଥିପାଇଁ ମତେ କେତେ ହବ।
ଆପଣଙ୍କ ଏଜ୍ କେତେ ହେଲାଣି?
କେତେ ହବ।
କଣ କହିଲେ?
ମୁଁ କହିଲି ଆପଣ କହୁନାହାନ୍ତି କେତେ ହବ?
ଆପଣଙ୍କୁ
ଆଜ୍ଞା।
ମତେ ଲାଗୁଛି ସେଇ ଆଭରେଜ ଟ୍ୱେଟି ଫାଇବ ଭିତରେ।
ନାଇଁ ମତେ ଷାଠିଏ ହେଲାଣି ଭାଇ।
ଥାଟି ହେଲାଣି?
ଆଜ୍ଞା।
ହୁଁ ତାହେଲେ ବହୁତ ବଡ ଆମଠୁ ମତେ ତ ଅଠର ଚାଲିଛି।
ଆଜ୍ଞା ଆଜ୍ଞା। ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ବାସ୍ ଏମିତି ଅଛନ୍ତି ସମସ୍ତେ ଯିଏ ଯାଗକା ଆମରେ ବ୍ୟସ୍ତ।
ଆଜ୍ଞା। ଆପଣ ଆପଣଙ୍କ କର୍ମରେ ବ୍ୟସ୍ତ ସେମାନେ ସେମାନେ ମର ବ୍ୟସ୍ତ ଆଉ ନାଇଁ କି
ଆଜ୍ଞା କର୍ମ ହିଁ ତ ଜୀବନ ନା। କର୍ମ କଲେ ହିଁ ତ ସବୁତ ଧୁନିଆ ଚାଲିଛି କର୍ମରେ।
କର୍ମ ହିଁ ତ ଭଗବାନ।
ହଁ।
ଆଜ୍ଞା ଆଜ୍ଞା ଠିକ କଥାଟି କହିଲେ।
ଆଉ ଆପଣଙ୍କ ଘରେ ସବୁ କିଏ କିଏ ରୁହନ୍ତି?
ଘରେ ମୋର ବାପା ମା ମୁଁ ଦୁଇ ଭଉଣୀଙ୍କ ମ୍ୟାରେଜ ହେଇଯାଇଛି। ଆଉ ମୁଁ ତ ବାହାରେ ରହୁଛି। ବାପା ମାନେ ଦି ଭଉଣୀ ବାହାରେ ରହୁ ଏମିତି ଆଉ। ହଉ ଠିକ୍ ଅଛି ଭାଇ ଆପଣଙ୍କସତ କଥା ହେଇକି ତ ବହୁତ୍ ଭଲ ଲାଗିଲା। ଯଦି କେତେଳେ ପୁଣି ସମୟ ମିଳେ ନିଶ୍ଚୟ ଆପଣଙ୍କ ସତ ବାର୍ତ୍ତାଳାପ କରିବା ଠିକ୍ ଅଛି ଭାଇ। ରହିଲି ଭାଇ ଜୟ ଶ୍ରୀ ଜଗନ୍ନାଥ୍। ଭଲରେ ରୁହନ୍ତୁ ଖୁସିରେ ରୁହ। ଆଜ୍ଞା।